ଜୟ ଜଗନ୍ନାଥ। କେମିତି ଅଛନ୍ତି?
ଭଲ ଅଛି, ଆଉ ତୁମେ?
ହଁ ଭଲ ଅଛି। ଦେହ ଭଲ ଅଛି?
ହଁ, ଦେହ ଭଲ ଅଛି। ଆଉ ଘରେ ସମସ୍ତଙ୍କ ଦେହ ପାହ ଭଲ ତ?
ହଁ, ଭଲ ଆଉ। ଆଉ, ତମ ମାନଙ୍କ ଘରେ ସବୁ ଭଲରେ ନା ଦେହ ପାହ?
ହଁ, ହଁ ସମସ୍ତଙ୍କ ଦେହ ପାହ ଭଲ ଅଛି।
ଖାଇବା?
ଖାଇବା ହଁ-ଅଁ, ସକାଳୁ ଉଁ ଖାଇଥିଲି ଆଉ।
କଣ ଖାଇଥିଲେ?
ହୁଁ। ଏଁ ଇ ମିଠା ଦିଟା ଖାଇଥିଲି। ଲଡୁ ଲଡୁ ଯୋଉ ବେସନ ଲେ ଲଡୁ ହେ ସେଇଟା ଖାଇଥିଲି ଆଉ। ଲଡୁ ଦିଟା ଖାଇଲି ଆଉ। ପାଣି ପିଇଲି, ଆଉ କିଛି ଖାଇନି।
ଲଡୁ ଭିତେରେ ଏଇ ଯୋଉ କୁହନ୍ତି ଯୋଉ ମୋତିଚୁର୍ ଲଡୁ ସେଟା ଭଲ ଲାଗେ। ଯୋଉ ରେଡ୍ ରେଡ୍ କଲର ର ବୁନ୍ଦି ଟାଇପ୍ ର ଥିବ, ସେଇ ଲଡୁ ଟା ଭଲ ଲାଗେ।
ହଁ, ସେଇ ଲଡୁ ଟା ତ ମୁଁ ଖାଇଲି। ମୁଁ ଅଲଗା ଲଡୁ ଖାଏନି, ଭଲ୍ ଲାଗେନି। ଏ ଲଡୁଟା ଖାଇଲି।
ହଁ, ସେଇ ଲଡୁ ଟା ହି ଭଲ ଲାଗେ, ତା ଦେହେରେ ଏଁ କାଜୁ ଟିକେ ପଡ଼୍ ଥିବ ଛୋଟ୍ ଛୋଟ୍ ହେଇକି ଭଲ ଲାଗେ।
ସେଇଟା ହଁ ତା ଦେହେରେ ଚାରୁ ମଗଜ ବି ପଡିଥାଏ ନାଁ, ଭଲ ଲାଗେ ଟିକେ।
ହୁଁ, ଲାଲି ଟା ମାନେ ବେଶୀ ମିଠା ନଥାଏ। ଏଁ ଭଲ ଲାଗେ ଖାଇବା ପାଇଁ।
ହୁଁ, ସେଇଟା ହିଁ ଖାଇଥିଲି। ଆଜି କଦଳୀ ଭଜା ହଉଛି ଆଉ। କଦଳୀ କଞ୍ଚା କଦଳୀ ଭଜା।
କଦ୍ ଉଁ, କଦଳୀ ଭଜା ଟା କେମିତି ହୁଏ?
ଫାଷ୍ଟ କଣ କରନ୍ତି ନା? କଦଳୀ ଟା ତମେ ଆଣିବ ତାକୁ କଦଳୀ ଟାକ୍ କୁ ପନିକିରେ, ପୁରା ତା ଚୋପା ଛଡ଼େଇବ। ଆଗେ ଚୋପା ଛଡ଼େଇବ। ଚୋପା ଛଡେଇକି ତାକୁ ଗୋଟେ ହଳଦୀ ପାଣିନେ, ହଳଦୀ ପାଣିନେ ତାକୁ ପକେଇବ। ଯେହେତୁ ସେ କ-କଦଳ କଳା ହେଇଯିବ। ହେଥିଲାଗି ପକାନ୍ତି ହଳଦୀ ପାଣିରେ ଆଉ। ତା'ପରେ ହେ ହଁ, ତାପ ହଳଦୀ ପାଣି ରେ ତାକୁ ପକେଇବ। ତା ସ୍ଲାଇସ୍ ଟା ଟିକେ ତାର ଯ ଯୋ ଚୋଉଡ଼ା ଟା ଟିକେ ରଖିବ ହେଲା। ଯେମିତି ଆଳୁ ଚିପ୍ସ ଠାରୁ ଟିକେ ମୋଟା ମୋଟା ରଖି ରଖିବ ନହେଲେ ସେଇଟା ଘାଣ୍ଟି ହେଇଯିବ କଲାବେଳେ ତା ଟେଷ୍ଟ ରହିବନି ପୁରା କାଦୁଆ କାଦୁଆ ଟାଇପ ର ହେଇଯିବ ତେ ଟିକେ ମ ଟା ସ୍ଲାଇସ୍ ରଖିକି କାଟିବ। ତାପରେ କାଟିକି ସେ ହଳଦୀ ପାଣି ରେ ପକେଇଦବ କିଛି ସମୟ ତା ତାପରେ ପରେ ତୁମର ତାରି ହେଟା ମସଲା ଦେଇକି ରାନ୍ଧିଲେ ହିଁ ଭଲ ଲାଗେ ଆଉ ଖାଲି ରାନ୍ଧିଲେ ଶୂକାଶୂ କା ଲାଗେ ନା ତ ହେଥିପାଇଁ ମସଲା ଦେଇକି ବାଟିଲେ ଭଲ ଲାଗେ।
ମସଲା ଦେଇକି କଲେ ସୋରିଷ ମସଲା ଦେଇକି କଲେ ଟିକେ ଭଲ ଲାଗେ। ଆଉ ସବୁ ବାସ୍ ତାଦିହରେ କଁ ଖାଲି ଭଜା ନା ଆଉ ଡାଲି ଫାଲି ବି ହେଇଛି ଆଜି?
ହଁ ଡାଲି ହେଇଚି। ହୁଁ ହରଡ଼ ଡାଲି।
ଆଚ୍ଛା।
ଏଇ ସକାଳୁ ଆମେ ଭାତ ଖାଇଦୋଉ ଆଉ ଗରମ ଭାତ ଆଉ।
ଆଛା। ଆଉ ଆଜି ପାଗ କେମିତି ଦେଇଚି?
ହଁ ଆଜି ଠିକ୍ ଦେଇଚି ଖରା ଏଯାଏଁ ଆସିନି ଭଲ ଲାଗୁଚି ରଜ ପାଗ କେବେ ରଜ ରଜରେ ଏଇଭଳିଆ ପାଗ ହେଲାନି ରଜରେ ବୋହୁତ ଖରା ହେଲା।
ରଜରେ ବୋହୁତ ଖରା ରଜ ପୂର୍ବରୁ ପୁରା ଦେଇଥିଲା କାଉଁ ଳିଆ ପାଗ ରଜ ତିନି ଦିନ ଯାଙ୍କ ପୁରା ଯେ ଗରମ ପ୍ରବଳ ଗରମ। କୁଆଡେ ବି ଟିକେ ବୁଲି ହେଲାନି, କିଛି ହେଲାନି। ଖାଲି ଟିକେ ଗଡମଧୁପୁର ଯାଇଥିଲୁ ବାସ୍।
ଗଡମଧୁପୁରରେ କଣ ସ୍ପେଶାଲ କି?
ଗଡମଧୁପୁରରେ ଜଗନ୍ନାଥ ଅଛନ୍ତି ନା। ଜଗନ୍ନାଥ ଠାକୁରେ ଅଛନ୍ତି ସେଥିପାଇଁ। ସେଥିପାଇଁ ଯାଇଥିଲୁ ଟିକେ ବୁଲି। ହଁ ରଥଯାତ୍ରା ବି ହୁଏ।
ଆଚ୍ଛା।
ଆ କେବେ ଆସୁନ ଯିବା ବୁଲି?
ହୁଁ ଯିବା ସୁଯୋଗ ମିଳିଲା ଅବଶ୍ୟ ଯିବା।
ସମୟ ଭାହାର କରିକି କେବେ ଯିବା ଆଉ।
ହୁଁ ସେଠି ଯୋଉ ଫିଲ୍ମ ବି ସୁଟ୍ ଟିଂ ହେଇଥିଲା ନା, କଣ ଅ ବାହୁଡିବେ ମୋ ଜଗା ବଳିଆ।
ହଁ ଏଇ ଯୋଉ ଜଣେ ମା ଥିବ ଦିଟା ହଁ ପୁଅ ଥିବ, ଜଣଙ୍କ ନାଁ କା ଜଗା, ବଳିଆ ତା ଭୋଉଣୀ ନା ସୁଭଦ୍ରା।
ହଁ ହଁ। ସେଇ ଫିଲ୍ମଟା ସେଇଠି ସୁଟିଂ ହେଇଥିଲା।
ମରିଯିବେ ମରିସାରିଲା ପୁଣି ପୁଣି ଆଉଥରେ ସେ ଜନ୍ମ ନେବେ। ଜନ୍ମ ନେଇକି ହଁ ହଁ। ପୁନର୍ଜନ୍ମ ନେବେ ପୁଣି ସିଏ ସେ ଯୋଉ ଯିଏ ତାଙ୍କୁ ମାରିଥିବ, ତାଙ୍କୁ ଫୁଣି ସେଇ ଟାଇପର ହେଇକି ଏ ଫୁଣି ତାକୁ ମାରି
ସେ ଭିଲିଆନଟାର ନାଁ ଥିବ ଶକ୍ତି କପୁର। ଆଉ ଯିଏ ଶ୍ରଦ୍ଧା କପୁ ପୁର୍ ହିରୋଇନ, ତାଙ୍କ ବାପା ଆସିଥିଲେ। ଭଲ ରୋଲ୍ କରିଥିଲେ, ଭଲ ଅଭିନୟ କରିଥିଲେ।
ହଁ ତାଙ୍କ ଓଡିଆଟା ପୁରା କ୍ଲିଅର ନୁହଁ, ମାନେ ପୁରା ସ୍ପଷ୍ଟ ନୁହଁ, ହେଲେ ବି ଚଳିବ, ଭଲସେ ହେଲେ କହିଦଉଥିଲେ। ହେଲେ ଭିଟ ବି ହେଇଥିଲା ସେତେବେଳେ ସେ ମୁଭିଟା।
ହୁଁ ଭଲ ଲାଗେ ଫିଲ୍ମଟା।
ହୁଁ। ତା ମା ପୁରା ପାଗେଳି ହେଇକି ପୁରା ବୁଲୁଥିବ ସେତକ କହି ଖାଲି ଜଗାରେ ଜଗାରେ, ବଳିଆରେ, ବଳିଆରେ ହଉଥିବ, ହେଲେ ଯେତେବେଳେ ପାଇଯିବ, ଫାଷ୍ଟ ଫେ ଜଗା ଆସିବ।
ହଁ ସିଏ ହେଲା ନା ନା, ସିଏ ମ୍ୟୁଜିକ ବଜଉଥିବ। ନା ଜଗା ମ୍ୟୁଜିକ ବଜଉଥିବ ନା କୋସ୍ତ୍ କୁସ୍ତି କରୁଥିବ, ଏମତି କିଏ ଦି ଜଣଙ୍କ ଭିତରେ କରୁଥିବେ।
ଅନୁଭବ ଥିଲେ, ତ ଆଉ ଜଣେ ଅରିନ୍ଦମ ବି। ଅନୁଭବ ନା ଅରିନ୍ଦମ?
ନା ନା, ସେ ଥିଲା ସିଦ୍ଧାନ୍ତ ଆଉ ଶ୍ରୀତମ।
ହଁ ହଁ ସିଦ୍ଧାନ୍ତ ଆଉ ଶ୍ରୀତମ। ସେ ତାଙ୍କର ଜଣେ କୁସ୍ତି ଲଡୁଥିବ ଆଉ ଜଣେ ମ୍ୟୁଜିକରେ ଥିବ ମ୍ୟୁଜିକରେ ଯିଏ ସିଏ ମାନେ ମାର୍କେଟରେ ଥି ମାନେ ମାର୍କେଟରେ ଥିବ ଆଉ ଜଣେ ତାଙ୍କର ଗାଁରେ ଥିବ।
ହୁଁ।
କୁସ୍ତି, ଭଲ ଲାଗିଲା ମୁଭିଟା। ଆ ଏବେ ଏ ଯୋଉ ସବୁ ମୁଭି ହଉଛି ଏ ଠିକରେ ଅ ଗୋଟେ ଦିନ ମନେ ରଖିଲା ବେଳକୁ ତାପର ଦିନ ସବୁ ଭୁଲି ଯାଉଛି, ପୁରୁଣା ମୁଭି ସବୁ ମନେ ରହୁଛି।
ହଁ ସେତେବେଳ ଗୀତ ବି ପୁରା ଫେମସ ଥାଏ ନା, ସେତେବେଳେ ଗୀ ତ ଏବେ ଯାଏଁ ବି ଚାଲିଥାଏ।
ହଁ। ସେତବେଳେ ଗୀତ ସବୁ ଏବେ ସବୁ ମନେ ଅଛି, ଏବେକା ଗୀତ କିଛି ବି ମନେ ରହୁନି।
ଯେତେବେଳେ ଆମେ ଅନ୍ତାକ୍ଷରୀ ବି ଷ୍ଟାର୍ଟ କରନ୍ତି, ସେତେବେଳେ କଣ ପୁରୁଣା ଗୀତ ହିଁ ମନେ ରହେ। କୋଉ ନୂଆ ଗୀତ ଆମେ ମନେ ରଖିପାରନ୍ତି ନା ଗାଇ ପାରନ୍ତି ଯେ ସେ ବି ଅନ୍ତା ସେ ପୁରୁଣା ଗୀତ ହିଁ ଆମେ ଗାଆ
କାନ୍ତି ନୂଆ ଗୀତ କିଛି ମନ ହିଁ ପଡିବନି ଭାବିଥିବା ଏଇଟା ଗୀତ ଗୀତ ଗାଇବା ସେଇ ଗୀତ ଗାଇବା ହେଲେ କିଛି ବି ମନେ ପଡିବନି ହୁଁ ହୁଁ
ଉୁଁ ହ
ଆଉ ଉ ମତେ ସେ ଯୋଉ ସୁଜୁନା ଶାଗ ଟା ଭଲ ଲାଗେ ଭାଜ ଆ ଶାଗ ଭିତରେ ସୁଜନା ଶାଗ ଟା ଟିକେ ଭଲ ଲାଗେ ଆଉ ଛୁନୁ ଛୁନିଆ ଶାଗ ପିଆଜ ପକେଇକି ଟିକେ ବେଶୀ କରି ପିଆଜ ପକେଇକି ଟିକେ ତେଲ ପକେଇକି ଭାଜିଲେ ଭଲ ଲାଗେ ଆଉ ତମକୁ
ହଁ ସେଟା କେମିତି ହୁଏ ନା ଯୋଉ ସୁ ସୁନୁ ସୁନିଆ ଶାଗ ଟା ବାଛିବା ଟା ଟିକେଡି ଫିକଲ୍ଟ ତାକୁ ଗୋଟେ ଗୋଟେ ବାହାର କରିବ ତା ନାଡ଼ରୁ ତାକୁ ପୁଣି ବାହାର କରିକି ଭାଜିବ ଧୋଇ ସାଗେ ଧୋଇବ ତାପରେ ପିଆଜ କଡ଼େଇରେ ପିଆଜ ତେଲ କ ଶୁଖିଲା ଲଙ୍କା ଦେବ ତାପରେ ସେ ଶାଗ ଟା ବଗ ପକେଇକି ଭାଜିବୁ ପୁରା ସୁନ୍ଦର ଲାଗିବ ଖାଇବାକୁ
ଛୁନ ଛୁନିଆ ଯୋଉ ଆମ ସୁଜୁନା ଶାଗ ବି ସେମିତି ଟିକେ ମୁଗ ଦେଇକି ଭାଜିଲେ ବି ହବବ ତାଳୁ ଦେଇକି ଭାଜିଲେ ବି ହବ ଟିକେ ଆଳୁ ପକେଇକି ଭାଜିଲେ ହବ ସୁଜିନା ଶାଗ ଯେମିତି ଭାଜିଲେ ବି ବଢିଆ ଲାଗିବ ସେମିତି ବି ଭାଜିଦେଲେ ଗରମ ଗରମ ଖାଇଲେ ଭଲ ଲାଗିବ
ହୁଁ ଏଇ ଆଖି ପାଇଁ ଆଖି ପାଇଁ ସବୁବେଳେ ଶାଗ ଖାଇବା ଦରକାର।
ସୁଜୁନା ଶାଗଟା ଖାଇବା ଟା ଦରକାର। ହାର୍ଟ ପାଇଁ ବି ଠିକ ହେଲା ସୁଜୁନା ଶାଗ ହୁଁ। ହାର୍ଟ ପାଇଁ ବି ଭଲ।
ଡାଇବେଟିସ୍ ଯୋଉମାନଙ୍କର ବି ଥିବ ସେମାନେ ବି ଖାଇଲେ ଭଲ।
ହୁଁ ପିଜୁଳି ବି ପିଜୁଳି ବି ତ ଭଲ ଲାଗେନା। ପିଜୁଳି ଭିତରେ ରେଡ କଲର ଗୋଟେ ପିଜୁଳି ଅଛି ସେଟା ପିଆ ପେଡା କୁହନ୍ତି ପିଜୁଳି ଆ ପେଡା ଦିଟା ଭିତରେ ତର ହାଇଟ୍
ନା ନା ଦିଟାଙ୍କୁ ପେଡା କୁହାଯାଏ। ଗୋଟେ ଗୋଟେ ସାଇଟରେ ଲୋକ କ କଣ କଣ କହନ୍ତି କିନ୍ତୁ ପିଜୁଳିଟାରେ ସେ ଲଙ୍କାଗୁଣ୍ଡ ଆଉ ଲୁଣ ପକେଇକି ଖାଇବା ପୁରା ସୁନ୍ଦର ଟେଷ୍ଟ ଲାଗେ।
ଆମ୍ବ ବି କଞ୍ଚା ଆମ୍ବ ବି ବଢ଼ିଆ ଲାଗେ ନା ତାକୁ ଟିକେ ବିଟ ଲୁଣ ନହେଲେ ଜିରା ଲଙ୍କା ଗୁଣ୍ଡ ପକେଇକି ଖାଇବୁ ପୁରା ଟେଷ୍ଟି ପୁରା ଇୟମ
ଭଲ ତ ଲାଗେ।
ହୁଁ ସକାଳୁ ଖାଲି ପଖାଳ ଟିକେ ଖାଇଦେଇକି ଯିବୁ। ପୁରା ପେଟ ଶାନ୍ତି ସବୁ ଶାନ୍ତି।
ଆଉ ହେଲା ମୁଁ
ହୁଁ।
ମୁଁ ସକାଳଟା ଇଆଡେ ସିଆଡୁ ଖାଇଦିଏ ତାପରେ ପଖାଳ ଖାଇଦିଏ।
ହୁଁ ହୁଁ।
ଆ
ଗାଧେଇବା ସରିଲାଣି?
ହଁ ଏଇ ସରିଲାଣି ଶ ତାପରେ ତାପରେ ଖାଇବା ଆଉ ଟିକେ ମୋବାଇଲ ଦେଖିବା ମୋବାଇଲ ରେ ଭିଡିଓ ଫିଡିଓ ଦେଖିବା। ଭାବିଲି କଲ ଟିକେ କରିଦେବି କଥା ହେଇଯିବି ତାପରେ ଦେଖିବି ଆଉ।
ହୁଁ ହୁଁ।
ଆଉ ତୁମର ଆଜିର ଦିନ ମାନର ପ୍ରୋଗ୍ରାମ କଣ? କୁଆଡେ ଯିବାର ପ୍ଲାନିଂ ଅଛି ଆଜି?
ଖାଲି ଟିକେ ମାର୍କେ ଏଇ ତ ସକାଳ ହେଲା ସେ ବ୍ରସ ଟା କରିଦେଇଛି ଖାଇଦେବି ଟିକେ ପ ଖାଳ ହୋଉଛି ଖାଇଦେଇକି ଟିକେ ମାର୍କେଟ ଯିବାର ଅଛି। ତିନିଟା ବହି କିଣିବାର ଅଛି ପାଞ୍ଚଟା ବହି ଖାତା କିଣମି। ପେନ ହେରିକା କିଣିବି। କିଣିକୁଣାକି ଆସିବି ଆଉ। ଆଉ କଣ?
ଆଚ୍ଛା।
ହଁ
ମୋର ଆଜି ସେମିତି କିଛି ନାହିଁ ଖାଲି ଲେଖା ଲେଖି ଦିଟା ତିନିଟା କରିବି ସବଜେକ୍ଟ ଅଛି। ତାଙ୍କୁ ଲେଖିକି ଟିକେ ପଢିବି। ଏଇ କାମ ଆଉ ଟିକେ ପଢାପଢି କରିମି ପରୀକ୍ଷା ଆସିଲାଣି ମନଦେଇ ଟିକେ ପଢା ପଢି କଲେ ହେଇଯିବ ଆଉ।
ହଁ ମନେଦେଇକି ପଢିଦିଅ ପଢିଲେ ଏଇ ପାଇବ ଆଉ କେବେ ପରୀକ୍ଷା କେବେ ଅଛି?
ପରୀକ୍ଷା ଆର ମାସ ଲାଷ୍ଟ ହେତେବେଳକୁ ହବ ଆଉ। ଆହୁରି ଗୋଟେ ମାସ ଅଛି ଡେଟ ବାହାରିନି ହଁ ଏଯାୟ ଡେଟ୍ ବାହାରିନି ସେ ରଥଯାତ୍ରା ବେଳକୁ ହେଇପାରେ ଆଉ।
ରଥଯାତ୍ରା ରଥଯାତ୍ରା କୁ ଯିବନି କି ଏକଯାମ ପରେ ଅଛି ନା ପୂର୍ବରୁ ଅଛି।
ସେ ଏଯାଏ ଆସିନି ଡେଟ ବାହାରିି ନାହିଁ ବାହାରିଲେ ଜାଣମି ଆପଣଙ୍କୁ ଆଉ।
ହଁ ହୁଁ।
ଆଉ କଣ କହୁଛନ୍ତି ଯାଆ ନ୍ ହ ହଁ ହଉ ଆପଣ ନହେଲେ ଯାଆନ୍ତୁ। ହଁ କମ ର ଆସିବ ଖାଇ ନେବେ ମୁଁ ଯାଉଛି ପରେ କଥା ହେବି।
ହଉ ରଖୁଛି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।